ହଲ
ହ୍ୟାଲୋ, ହଁ ସାଙ୍ଗ କଣ କରୁଚ?
ମୁଁ ତ ଏବେ ବସିଚି ସାଙ୍ଗ।
ଆଚ୍ଛା ଆଉ ଭଲ ଅଛ।
ହଁ ଭଲ ଅଛି। ତମେ କେମିତି ଅଛ?
ହଁ ମୁଁ ଭଲ ଅଛି। ଆଉ କଣ ଖାଇଥିଲ କଣ?
ହଁ ମୁଁ ତ ଏବେ ଖାଇ ସାରିଲିଣି ରାତି ଖାଇବା ଖାଇସାରିଲିଣି - - ଆଉ ତମେ
ହଁ ମୁଁ ଖାଇନି ମୁଁ ଆଉ ଟିକେ ପରେ ଖାଇବି ଆଉ ଆଜି କଣ ଖାଇଲ ଆଉ ରାତିରେ।
ରାତିରେ ଏବେ ଆମେ ରୁଟି କରିଥିଲୁ ରୁଟି ଆଉ ସନ୍ତୁଳା ଆଉ ଆମ୍ବ - - ଏମିତି ହେଇ ଥିଲା ଆଉ।
ବଢିଆ ସନ୍ତୁଳା ତ ବଢିଆ ଖାଇବା ଦେହ ପାଇଁ ବହୁତ ହିତକର। ସ୍ଵାସ୍ଥ୍ୟକର ଖାଦ୍ୟ ସନ୍ତୁଳା ଟା।
ଆଉ ସନ୍ତୁଳ ର ସବୁ ପ୍ରକାର- - ହଁ ମା ବନେଇଥିଲେ ସନ୍ତୁଳା ରେ ସବୁ ପ୍ରକାର ପରିବା- - ମିକ୍ସ କରାହୋଇଥିଲା ବହୁତ ଟେଷ୍ଟି ବି ଲାଗୁଥିଲା।
ହଁ ସନ୍ତୁଳା ଟା ଦେହ ପାଇଁ ବହୁତ ବଢିଆ।
ବହୁତ ବଢିଆ।
ଆଉ ତମ ଦେହ ଭଲ ଅଛି।
ହଁ ମୋ ଦେହ ବହୁତ ବଢିଆ ତମ ଦେହ କେମିତି ଅଛି?
ହଁ ମୋ ଦେହ ବି ବହୁତ ଭଲ ଅଛି। ଆଉ ବର୍ଷା କେମିତି ହଉଛି ତମ ପଟରେ।
ବର୍ଷା ତ ଆଜି ଦିନ ସାରା ଲାଗି ରହିଛି।
ହଁ ବର୍ଷା ସିଜନ ଏଇନା, ବର୍ଷା ଟାଇମ୍ ଟା, ହବ ବର୍ଷା ଆଉ।
ବର୍ଷା ଦିନ ସାରା, ଆଜି ତ ବର୍ଷା ଛାଡୁ ହି ନାହିଁ। ଡିୁଟି ବି ଯାଇଥିଲୁ ଯେ, କାମ ବି ହେଲାନି ବର୍ଷା ପାଇଁ।
ଆଚ୍ଛା।
ଆଉ ଏବେ ରଥଯାତ୍ରା ସମୟ ଆସିଲାନି, ଆଉ ରଥଯାତ୍ରାକୁ ପୁରୀ ଯାଉଛନ୍ତି।
ପୁରୀ ତ ମୁଁ କେବେ ଯାଇନି ରଥଯାତ୍ରାକୁ କିନ୍ତୁ ଆମ ଗାଁ ରେ ତ ବହୁତ ବଡ ରଥ ହୁଏ ସେଇଠି ଏ ଦେଖ ଯାଇକି, ପୁରା ପରିବାର ସହିତ ଆମେ ଯାଉ।
ଆଚ୍ଛା। ପୁରୀ ରଥଯାତ୍ରା କିନ୍ତୁ ମାନେ ୱାର୍ଲଡର ଫେମସ୍। ପୁରୀ ରଥଯାତ୍ରାରେ ମୁଁ ଁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ତାଙ୍କର ସିଏ ମନ୍ଦିରରୁ ହିଁ ବାହାରକୁ କୁ ଆସନ୍ତି। ଶ୍ରୀମନ୍ଦିର ଛାଡ଼ି ସେ, ଜନ୍ମ ବେଦିକି ଯାଆନ୍ତି। ଆମର ଯୋଉଟା କିି କୁହାଯାଏ ମାଉସୀ ମାଙ୍କ ମନ୍ଦିର। ଜଗନ୍ନାଥଙ୍କର ମାଉସୀ ମା ବୋଲି କୁହାଯାଏ। ଆଉ ସେଠି ବି ତାଙ୍କ ପାଖରେ ପୋଡପିଠା ଭୋଗ ଲାଗି ହୁଏ। ପୋଡପିଠା। ଅଁ ଜଗନ୍ନାଥଙ୍କର ଭାରି ପ୍ରିୟ। ମା ମାଉସୀ ତାଙ୍କୁ ପୋଡ଼ପିଠା ତିଆରି କରିକି ଦିଅନ୍ତି। ସେଠି ସିଏ ନଅ ଦିନ ରୁହନ୍ତି। ଆଉ ସେଠି ଯୋଉ ମଣ୍ଡପରେ ସିଏ ରୁହନ୍ତି, ତାକୁ କୁହାନ୍ତି ଜନ୍ମ ବେଦୀ କୁହନ୍ତି ବା ଆଡ଼ପ ମଣ୍ଡପ କୁହନ୍ତି। ଆଉ ଶ୍ରୀମନ୍ଦିରରେ ଯୋଉ ମଣ୍ଡପ କୁହନ୍ତି ବେଦୀ କୁହନ୍ତି ସେଇଟା କୁହନ୍ତି, ଏଁ ରତ୍ନ ମଣ୍ଡପ କୁହନ୍ତି, ରତ୍ନ-ସିିଂହାସନ। ଏଇଭଳି ଠାକୁରଙ୍କର ପରମ୍ପରା ରହିଛି। ହଁ। ଠାକୁରଙ୍କର ବହୁତ ଆଶ୍ଚର୍ଯ୍ୟ, ସିଏ ଭକ୍ତମାନେ ସମସ୍ତେ ତ ଆଉ ଦେଖି ପାରନ୍ତିନି ନା। ଆଉ ଭଗବାନଙ୍କୁ ସମସ୍ତେ ଦର୍ଶନ କରିପାରନ୍ତିନି। ସେଥିପାଇଁ ସିଏ ବାହାରକୁ ଆସ ନ୍ତି। ନଅ ଦିନ ପାଇଁ ସେ ବାହାରକୁ ଆସନ୍ତି ଆଉ ସବୁ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି। ଆଉ ପତିତ ପାବନ ବୋଲି କୁହାଯାଏ, ତାଙ୍କର ଗୋଟେ ଅବତାର ମାନେ ଅଛି ପତିତପାବନ।
ହଁ, ପତିତ ଜନକୁ ଉଦ୍ଧାରିବା ପାଇଁ
ପତିତ ପାବନ ସିଏ ଦର୍ଶନ ଦିଅନ୍ତି।
ସର୍ବସାଧାରଣ କେମତି ସମସ୍ତ ଠାକୁରଙ୍କ ଦର୍ଶନ କରିପାରିବେ।
ହଁ ଯେ ଠାକୁରଙ୍କର ବହୁତ ଆଶ୍ଚର୍ଯ୍ୟ ଜିନିଷ ଅଛି। ଆଉ ପୁରୀ କେବେ ଯାଆନ୍ତୁ। ଆଉ ଆଶୀର୍ବାଦ ଲାଭ ପାଆନ୍ତୁ। ଁ ନିହାତି କେବେ ପୁରୀ ଯିବେ। ପୁରୀ ବଡ଼ ଠାକୁରଙ୍କୁ ଦର୍ଶନ କଲେ, ଯେତେ ଥର ଦେଖୁଥିବ, ନୂଆ ନୂଆ ଲାଗୁଥିବ। ଆଉ ଅଁ ସେଇ ଇ ଇ ଆମ ଆଖିରେ ହିଁ ଦର୍ଶନ କରିଦେଲେ ଆମର ଖେତ୍ ତେ ଏ ଏ ପୁଣ୍ୟ ଆସିବ ତାର ଅ ଅ ଅ ମାନେ କହି ହବନି ତୁଳନା ନାହିଁ।
ତମେ ରଥଯାତ୍ରା କୁ ପୁରୀ ଯିବ ସାଙ୍ଗ?
ମୁଁ ତ ଏଇ ବର୍ଷ ଅ ଅ ଯାଇ ପାରିବିିନି। କିନ୍ତୁ ଉ ଉ ଯଦି ଠାକୁରଙ୍କର ଇଚ୍ଛା ଡୋରି ଲାଗିଯାଏ ତାହାଲେ କେବେ ଯାଇପାରେ। କିନ୍ତୁ ମୁଁ ରଥଯାତ୍ରାରେ ଏ ଏ ଜଗନ୍ନାଥଙ୍କୁ ଦର୍ଶନ କରିଚି ମୁଁ। ଦୁଇ ତିନି ଥର ଯାଇଚି ସୁନାବେଶ ବି ମଧ୍ୟ ଦେଖିଚି।
ହୁଁ ହୁଁ।
ଏଇ ଭଳି ଠାକ୍ କୁରଙ୍କର ହୁଏ ତାଙ୍କୁ ପହଣ୍ଡି କରାଯାଏ ଠାକୁରଙ୍କର ବାଇଶି ପାହାଚ ଅଛି ସେ ବାଇଶି ପାହାଚରୁ ସିଏ ଖସି ଖସି ଆସନ୍ତି। ଆଉ ମାନବୀୟ ଲୀଳା କରନ୍ତି ଇ ଇ ଇ ଧରାପୃଷ୍ଠରେ।
ସେ ତଁ ବିଶ୍ଵର ମାଲିକ ସିଏ।
ହଁ ବିଶ୍
ତାଙ୍କ ତାଙ୍କର ତ ତାଙ୍କ ସହିତ ଆମର ଏଇ ଆ ଆ ଆ ଆ ଆ ଉ ଦର୍ଶନ ହେଇଗଲେ ଆମର ଯେ କେତେ ଜନ୍ମର କଣ ସବୁ ଇଏ ହେଇଯାଏ ପାପ ମୋଚନ ହେଇଯାଏ ହେଟା
ଅଁ ଆଉ ସିଏ ଯେତବଳେ ଏଁ ମାଉସୀ ମା ମନ୍ଦିରରୁ ଆସନ୍ତି ନଅ ଦିନି ପାଇଁ ତ ଅ ଅ ଅଂ ଭାଇ ଭଉଣୀ ସାଙ୍ଗ ହେଇକି ପଳେଇଥାନ୍ତି ନା। ଆ ସେଠୁ ଉଁ ଉଁ ଉଁ ମା ଲକ୍ଷ୍ମୀ ତାଙ୍କ ଧର୍ମପତ୍ନୀ ତାଙ୍କ ସହଧର୍ମିଣୀ ତାଙ୍କୁ ସେ ନେଇକି ଯାଇନଥିଲେ। ଯେ ଏ ଏ ରାଗ ରୁଷା ଅଭିମାନ ଥିଲା ତାଙ୍କ ଅ ଅ ଜଗନ୍ନାଥଙ୍କ ପ୍ରତି ଯେ ଏ ଏ ଭାଇ ଭଉଣୀ କି ନେଇକି ଯାଇଚ ମତେ ଛାଡ଼ିକି ଯାଇଚ ବୋଲି।
ହ
ଅ ହଁ ସେଠୁ ସିଏ ଯେବେ ଆସନ୍ତି ରସଗୋଲା ଦିଅନ୍ତି ଇଁ ମନେଇବା ପାଇଁ ମା ଲକ୍ଷ୍ମୀଙ୍କୁ ରସଗୋଲା ଦିଅନ୍ତି ତାଙ୍କୁ ଉ ଉ ଉ
ସେଇଟାକୁ ସେଇଟାକୁ କୁହାଯାଏ ମାଆଙ୍କର ମାନଭଞ୍ଜନ ହୁଏ।
ହଁ ଆଉ ସେଇଟା ସାରା ଓଡ଼ିଶା ବର୍ଷରେ ଏଁ ଉଁ ଉଁ ଉଁ ଉଁ ରସଗୋଲା ଫେମସ୍ ବୋଲି କୁହାଯାଏ।
ରସଗୋଲା ଦିବସ ଭାବେ ବି ପାଳନ କରାଯାଏ।
ହଁ ପାଳନ କରାଯାଏ।
ହୁଁ।
ଏମିତି ଠାକୁରଙ୍କର ବହୁତ ବିଚିତ୍ର ଲୀଳା ଅଛି।
ହୁଁ।
ଆଉ ସାଙ୍ଗ ପାଠ କଣ ପଢ଼ିଚ ତମେ?
ପାଠ ତ ମୁଁ ସାଙ୍ଗ ଅ ଅ ଆଉ ଦଶମ ପାସ୍ କରିକି ରହିଚି ଘରେ। ଆଉ ଆଉ ତ ପଢ଼ାପୁଢ଼ି କିଛି ହେଇ ପାରିଲାନି। ଏମିତି ଅଛି ଗୋଟେ କମ୍ପାନୀରେ ଜବ କରୁଛି କାମ କରୁଛି।
ଠିକ୍ ଅଛି ବହୁତ ବଢ଼ିଆ।
ସକାଳେ ବର୍ଷାରେ ଡ୍ୟୁଟି ଯାଇଥିଲ।
ହଁ ବର୍ଷାରେ ଡ୍ୟୁଟି ଯିବାକୁ ତ ପଡିବ ନିହାତି। ଆଉ ବର୍ଷାର ରେନିକୋଟ୍ ନହେଲେ ଛତା ଧରିକି ଯିବାକୁ ପଡ଼ିବ।
ଆଉ ଡ୍ୟୁଟି ତ ପ୍ରଥମ ନା କର୍ମ ହିଁ ଭଗବାନ। ଆଉ।
ଆଉ ଡ୍ୟୁଟି କେତେବେଳେ ତା ଛୁ। ଖା ଆରେ। କଣ ନେଇଥିଲ।
ହଁ ଲଞ୍ଚ ରେ ନେଇଥିଲି ଭାତ, ଡାଲି, ଭଜା। ଏଇଭଳିଆ ନେଇଥିଲେ।
ହୁଁ ହଁ। ଛୁଟି ହେଲା କେତେବେଳେ ବର୍ଷା ଛୁଟି ହେଲା ବେଳେ ବର୍ଷା ହଉଥିଲା।
ଛୁଟି ହଁ ନା ବର୍ଷା ଛାଡି ଯାଇଥିଲା ବର୍ଷା ଛାଡି ଯାଇଛି। ହୁଁ।
ଓ ହ ହଁ
ବର୍ଷା ଛାଡି ଯାଇଥିଲା ଆରାମସେ ଆସିଲୁ ଭାରି। ତାପରେ ଠିକ ଘରେ ପହଞ୍ଚୁ ବର୍ଷା ଟିକେ ଟିକେ ଧୀରେ ଧୀରେ ହେଲା।
ଆଉ ଠାକୁରଙ୍କ ଦ୍ଵାରୁ ଅସୁବିଧା ତ କିଛି ହେଇନି।
ଆଁ।
ଆଉ ଶୋଇବ କେତେବେଳେ।
ମୁଁ ତ ସବୁଦିନ ସେଇ ନଅ ରୁ ସାଢେ ନଅ ଭିତରେ ଶୋଇପଡେ। କାରଣ ମତେ ମୁଁ ଗୋଟେ ମନ୍ଦିରରେ ରହୁଛି ନା ମତେ। ରାତି ସାଢେ ତିନିଟାରୁ ଉଠିବାକୁ ପଡେ ସେଇଥିପାଇଁ ମୁଁ ଶୀଘ୍ର ଶୋଇଲେ ସେ ସାଢେ ତିନିଟା ରାତିରୁ ଉଠିବାକୁ ପଡେ ନା ସେଥିପାଇଁ। ସେ ଖାଇକି ଜଲ୍ଦି ଶୋଇପଡେ।
ତମେ ପ୍ରତ୍ୟେକ ଦିନି ସାଢ଼େ ତିନିଟାରେ ଉଠୁଛ।
ହଁ ପ୍ରତ୍ୟେକ ଦିନି। ଆ କୋଉଦିନ ତିନିଟା କୋଉଦିନ ଆ ତିନିଟା ତିରିଶ।
ବହୁତ ବଢିଆ ମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା। ଆ ସେଟା ସମସ୍ତଙ୍କର ମାନେ କ ନଥାଏ ସମସ୍ତେ ସେଟା କରିପାରନ୍ତିନି ହେଟା। ତ ବହୁତ ବଢ଼ିଆ ସମସ୍ତଙ୍କ ପାଇଁ। ଆଉ ସେଇ ସମୟରେ ଯିଏ ଉଠେ। ଆଉ ଯେ ସ୍ନାନ କରେ ତାର ମାନେ କୌଣସି ରୋଗ। ରୋଗ ହୁଏ ନାହିଁ ଆଉ ବହୁତ ଭଲ ହେଟା ଶରୀର ପାଇଁ ବହୁତ ଭଲ।
ମୁଁ ବି ଶୁଣିଥିଲି ଯେ। ଆ ଯଦି ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠିକି। ଆ ଗାଧୁଆ, ପାାଧୁଆ ନିଜର ନିତ୍ୟକରଣ ସ। ଆୟୁର୍ବେଦ ବିତି ମେ। ଯୋଉ କୁହନ୍ତି ଆୟୁଷ ବୃଦ୍ଧି ବି ଘଟେ ମୁଁ ଜଣଙ୍କ ଠୁ ଶୁଣିଥିଲି ଜଣେ ପଣ୍ଡିତ
ହଁ ସେଇ ସେଇଟା ସେହି ସମୟରେ ହିଁ ଭଲ ସୂର୍ଯ୍ୟ ଉଦୟ ସମୟରେ ଉଠିବା ନିଜର ନିତ୍ୟକର୍ମ ସାରିବା। ଠାକୁରଙ୍କର ଆରାଧନା କରିବା ଧ୍ୟାନ କରିବା ସେଇଟା ବହୁତ ଭଲ ଶରୀର ପାଇଁ ବହୁତ ଭଲ ଆ ଆୟୁର୍ବେଦିକ ଶାସ୍ତ୍ର ହିସାବରେ ସେଇଟା ବହୁତ ଭଲ।
ଅଁ। ତାପରେ ସବୁ ଜିନିଷର ଗୋଟେ ନିର୍ଦ୍ଦିଷ୍ଟ ସମୟ ହେଲେ ଭଲ ଲାଗେ।
ହଁ ନିର୍ଦ୍ଦିଷ୍ଟ ସମୟ ରହିଲେ ହିଁ ଆମର ଶୃଙ୍ଖଳଟା ସବୁବେଳେ ରହିଥିବ।
ହୁଁ ପ୍ରତ୍ୟେକ ଜିନିଷରେ ଗୋଟେ ନିୟମ ଭିତରେ ରହିଲେ ଭଲ ଲାଗେ।
ହଁ।
ଆଉ ସାଙ୍ଗ ତମେ କେତେବେଳେ ଖାଇବ?
ହଁ ଏବେ ଖିଆ ହବ।
ଆଉ ଆଜି ଖାଇବାରେ କଣ ହେଇଚି?
ଖାଇବାରେ ଆଜି ରୁଟି ହେଇଚି, ଆଉ କଣ ହେଇଚି ତ ମୁଁ ଜାଣିନାହିଁ। ଆଉ ଡାଇନିଂ କି ଗଲେ ଜଣାପଡ଼ିବ କଣ ହେଇଚି।
ଏଇଭଳିଆ ସବୁ ଆଉ ଆଉ କଣ କୁହ?
ତ ଡ୍ୟୁଟି ରେ ତମର କେତେ ଲୋକ ଅଛନ୍ତି କାମ କରୁଚନ୍ତି କେତେ କର୍ମ
ଆମେ ଯୋଉଠି କାମ କରୁ ଚୁ ସାଙ୍ଗ ସେଇଠି ପନ୍ଦର ଷୋହଳ ଜଣ ପିଲା କାମ କରୁଚନ୍ତି ଆଉ।
ଆଛା କଣ କାମ କରୁଚ?
ଆମେ ସେଠି ଆମର ଗୋଟେ ଆ ଅଛି ଥଣ୍ଡା ଯୋଉ ଅ ଥଣ୍ଡା ଫ୍ୟାକ୍ଟ୍ରି ଅଛି ଆଉ।
ଆଚ୍ଛା ଭଲ କାମ ଠିକ୍ ଠାକ୍ ରେ ହଉଚି ବଢ଼ିଆ କାମ।
ମତେ ତ ମିଶିକି କାମ କରିବାପାଇଁ ଭଲ ଲାଗେ ଭଲ ପିଲା ସେମାନେ।
ଆଚ୍ଛା। ହଉ ଠିକ୍ ଅଛି ସାଙ୍ଗ ମୋର ଟିକେ କାମ ପଡ଼ିଲାଣି ମୁଁ ତମକୁ ପଛରେ ଫୋନ୍ କରିବି।
ଠିକ ଅଛି ସାଙ୍ଗ ରହିଲି।